ଜୟ ଜଗନ୍ନାଥ ଆଜ୍ଞା।
ଜୟ ଜଗନ୍ନାଥ।
କେମିତି ଅଛନ୍ତି?
ଭଲ ଅଛି।
ଆଜି କଣ ଖାଇଛନ୍ତି?
ଖାଇଚି ଆଜି ସକାଳୁ ପଖାଳ ଭାତ, ଆଳୁ ଭଜା।
ବଢିଆ ଆଉ। ହାଁ ହାଁ ହାଁ।
ଆଉ ଆପଣ?
ଆମର ତ ଓଡିଆ ଖାଦ୍ୟ ପୁରା ପଖାଳ ଆଉ। ହଁ ମୁଁ ବି ପଖାଳ ଭାତ ଆଉ ଅ ଯୋଉ ଅଁ ଆଳୁ ଚଟଣି, ଆଉ ଭଜା ଏମିତି ପୋଟଳ ଆଉ କୁନ୍ଦୁରି ଏମିତି ସବୁ ଭଜା କରିକି ଖାଇକି ଆସିଥିଲି। ଏବେ ଲଞ୍ଚ କରିବାର ଟାଇମ ହେଇନି।
ଓଡିଆ ମାନେ ଖାଲି ତ ପଖାଳ ଭାତ ଆଉ ପଖାଳ ଭାତ ସାଙ୍ଗରେ ଆଉ କଣ?
ଆଜ୍ଞା। ଆଉ ତୁ ବର୍ଷା କେମିତି ହଉଚି ଆଜ୍ଞା ଆପଣଙ୍କ ସେପଟେ?
ଏବେ ବର୍ଷା ନାଇଁ ଛାଡି ଯାଇଛି ସକାଳଠୁ ହଉଥିଲା ଏବେ ନାହିଁ।
ହଁ ସକାଳୁ ଆମର ବି ବର୍ଷା ହଉଥିଲା ଏଠି। ଏବେ ଛାଡି ଯାଇ ଚି ମୁଁ ଆମର ଡିଶାବେଲେଟ୍ ହ୍ୟାଣ୍ଡିକ୍ୟାପ ସ୍କୁଲ ରେ କାମ କରୁଚି ନା। ଯେତେବେଳେ ହ୍ୟାଣ୍ଡିକ୍ୟାପ ସ୍କୁଲ ରେ କାମ କରୁଚି ତ ମୁଁ।
ହଁ।
ଉଁ। ଡ୍ରାଇଭର ଭାବେ କାମ କରେ। ପିଲା କେତ୍ ଏଁ ଆଣିବାକୁ ଯାଇଥିଲି ସକାଳେ ବହୁତ ଜୋରରେ ବର୍ଷା ହଉଥିଲା। ପିଲାଙ୍କୁ କେୟାରଫୁଲି ନେଇକି ଆସିବା କଷ୍ଟକର ବି ମତେ ଲାଗୁଥିଲା। କାଇଁ ନା ବହୁତ
କେତେ ଛୋଟ ମାନେ କେତେ ଛୋଟ ଛୁଆ?
ଆଜ୍ଞା।
ମାନେ ଛୋ ଯଉ ଛୋଟ ଛୁଆଙ୍କୁ ଯୋଉ ନେଇକି ଯାଉଛନ୍ତି ସେମାନେ କୋଉ କ୍ଲାସରେ
ହଁ ତାଙ୍କର ସବୁ ପ୍ରଥମରୁୁ ପଞ୍ଚମ ଯାଏ ମୋ କ୍ଲାସର
ହଁ।
ମୁଁ ଗାଡ଼ିର ପିଲା ଯେତେକ।
ହଁ।
ପ୍ରଥମରୁ
ସେଇଠି ସେଠି କଣ ଟେନ୍ଥ ପର୍ଯ୍ୟନ୍ତ ଅଛି ନାଆ ଖାଲି ସେ ପଞ୍ଚମ ପର୍ଯ୍ୟନ୍ତ ହିଁ ଅଛି
ହଁ ପଞ୍ଚମ ପର୍ଯ୍ୟନ୍ତ ଅଛି ତାପରେ ହଉଛି ଏଠି ତାଙ୍କୁ ସବୁ ଶିକ୍ଷା ଶିଖାଯାଏ। ଗୋଟେ ପିଲା ନିଜେ ଇଣ୍ଡିପେଣ୍ଡେଣ୍ଟରେ କେମିତି ଖାଇବ? କେମିତି ତାକୁ ନିଜେ ଅନ୍ୟକୁ କେମିତି ଭଲ କଥାବାର୍ତ୍ତା କରିବ ଭଲ ବ୍ୟବହାରେ କରିବ କୌଣସି ଏ ଲୋକ ଆସିଲେ କେମିତି ରେସପେକ୍ଟ କରିବ ନିଜ ବାଥରୁମ କେମିତି ନିଜେ କରିପାରିବ। ନିଜେ କେମିତି ନିଜ ଡ୍ରେସ ସଫା କରିପାରିବ ନିଜେ କେମିତି ନିଜ ଆୟ ଡ୍ରେସର ଆଇରନ୍ କରିପାରିବ ଏ ସବୁ ଶିକ ଶିକ୍ଷା ବି ଦିଆଯାଏ।
ବହୁତ କଷ୍ଟ ସେମାନଙ୍କୁ ଏଇ ସବୁ ଜିନିଷ ଶିଖେଇବା।
ହଁ ବହୁତ କଷ୍ଟକର। ଆଉ ତାପରେ ପିଲା ବି ବାଥରୁମ କ ଗାଡିରେ ବି ଟଏଲେଟ କରିଦିଅନ୍ତି। ତାଙ୍କୁ ବି ଆମେ ସଫା କରିବାକୁ ପଡେ ଏମିତି ସବୁ କାମ କରୁଛୁ ଆଉ। ପିଲାଙ୍କୁ ଖାଦ୍ୟ ଖୁଆଇବାକୁ ଆଜ୍ଞା ଶହେ ପାଖ ନ୍ତି ଶହେ ହେଷ୍ଟେଲରେ ରହୁଚନ୍ତି ଆଉ ବାହାରୁ ଡୋର ଟୁ ଡୋର କଲେ କଲେକ୍ସନ ହେଇକି ଆସୁଛନ୍ତି ତିନିଶହ ପିଲା।
ମାନେ ଟୋଟାଲ ଟେନ୍ ମାନେ ଦଶମ ପର୍ଯ୍ୟନ୍ତ ତିନିଶହ ପିଲା ଅଛନ୍ତି।
ଆଜ୍ଞା।
ବଢେଇବା ପାଇଁ ଯୋଉ
ହଁ ସାର୍ ମାନେ ଅଛନ୍ତି। ପଢେଇବା ପାଇଁ ଆଉ ତାଙ୍କ କେୟାର ନବା ପାଇଁ ଆଟନା ଅଛନ୍ତି ଆଉ ଆମେ ବି ହେଲ୍ପ କରୁ ଡ୍ରାଇଭର ମାନେ ହଁ
ମାନେ ଏଇ ଯୋଉ ସ୍କୁଲରେ ମାନେ ଗମେଣ୍ଟ ନା ପ୍ରାଇଭେଟ ଏମିତି
ଏଇଟା ଏନ୍ ଜିଓ।
ଏନ୍ ଜିଓ ସନ
ଆଜ୍ଞା।
ଖାଇବା ପିଇବା ସେ ବି ପିଲାମାନଙ୍କର
ହଁ ହଷ୍ଟେଲ ପିଲାମାନଙ୍କ ଧର ମୁଁ ଡୋର ଟୁ ଡୋର କଲେକ୍ସନ କରିକି ଆସିଲି ତାଙ୍କ ବାପା ମା ଯେହେତୁ ଅଛନ୍ତି ସେମାନେ ଖାଦ୍ୟ ଟିଫନ୍ ପ୍ୟାକ୍ କରିକି ଦିଅନ୍ତି। ଏଠି ପିଲା ଡାଇନିଂରେ ବସିକି ଖାଆନ୍ତି ଆଉ ହଷ୍ଟେଲ ପିଲା ଯେତିକି ଅଛନ୍ତି। ତାଙ୍କ ପାଇଁ ଆମର ଅ ରୋଷେଇ ହଉଛି। ରେଷ୍ଟୁରାଣ୍ଟ ଅଛି ତାଙ୍କ ପାଇଁ ସ୍ଵତନ୍ତ୍ର। ରେଷ୍ଟୁରାଣ୍ଟରୁୁ ରୋଷେଇ ହେଇକି ଆସିବ ଆଉ ସାର୍ କିମ୍ବା ଆଟେନାନ କିମ୍ବା ରୋଷେଇୟା ଏସବୁ ଆଗ ଫାଷ୍ଟ ଟେଷ୍ଟ କରିବେ। କାରଣ ଆଜିକାଲି ବର୍ଷା ଦିନ ଫୁଡ ପଇଜମି ତ ହେଇଯାଉଛି ତ।
ହୁଁ।
ଖାଦ୍ୟକୁ ଟେଷ୍ଟ କରିକି ତାପରେ ଖାଦ୍ୟ ଦିଆଯାଏ ପିଲାଙ୍କୁ।
ସେ ଯୋଉ ପିଲାମାନେ ଯୋଉ ଆସୁଛନ୍ତି ସେଇଠି ହଁ ଯୋଉ ପିଲାମାନେ ଆସୁଛନ୍ତି।
ଆଜ୍ଞା।
ସେଇଠି ମାନେ କଣ ନିଜ ଘରୁ ଆସୁଛନ୍ତି ନା ସେ ମାନେ ସେଇଠି ସବୁ ରହିକି ପଢୁଛନ୍ତି।
ନାଇଁ ହଷ୍ଟେଲ୍ ରେ ଯୋଉ ପିଲା ଅଛନ୍ତି ସେମାନେ ହଉଛନ୍ତି ଅନାଥ। ତାଙ୍କର ବାପା ମା କେହି ନାହାନ୍ତି।
ହଁ।
ଅ ଯେମିତିକି କି କେମତି କହିବି? ଗୋଟେ ପିଲା ଜନ୍ମ କରିକି ତା ମା ଫୋପାଡ଼ି ଦେଇକି ପଳେଇ ଯାଉଛନ୍ତି।
ହଁ
ତାକୁ ପୋଲିସ୍ ରିସିଭ କଲା ଆଣିକି ଆମ ସ୍କୁଲରେ ଛାଡ଼ିଲା। ତା ର ରେସ୍ପନ୍ସିବିଲିଟି ଆମ ସ୍କୁଲ୍ ନେଲା।
ସେଇଠି ଆଉ ଅନ୍ୟ ଷ୍ଟାଫ ବି ଥିବେ ସେମାନଙ୍କର କେୟାର ନବା ପାଇଁ
ହଁ କେୟାର ନବା ପାଇଁ ଷ୍ଟାଫ ଅଛନ୍ତି ଆଉ ତାପରେ ଆମେ ବି ସାହାଯ୍ୟ କରୁ କାରଣ ମତେ ଭଲ ଲାଗେ ପିଲାଙ୍କୁ ମିଶିକି ତାଙ୍କୁ ସାହାଯ୍ୟ କରିବା ପାଇଁ। ତାଙ୍କୁ ଖୁଆଇଦବା ତାଙ୍କୁ ହସେଇବା ଖେଳେଇବା ଏସବୁ କରିବା ପାଇଁ ଆମକୁ ବହୁତ ଭଲ ଲାଗେ।
ଆ ଯୋଉ ଛୁଆ ସବୁ ଅଛନ୍ତି ମାନେ ପ୍ରଥମରୁ ଯୋଉ ମାନେ ଆଉ ଛୋଟ ଛୁଆ ଅଛୁ ସେଇମାନେ ବି ଆସୁଛନ୍ତି ନା ସେମାନଙ୍କର ସେଠି ଅଛନ୍ତି ଆଶ୍ରମରେ ଅଛନ୍ତି।
ନାଇଁ ଆଶ୍ରମରେ ତାଙ୍କର କେୟାର ନବା ପାଇଁ ଅଛନ୍ତି। ଆଉ ଯେଉଁଗୁଡ଼ା ଅନାଥ ଆଉ ଯୋଉ ବାପା ମା ଅଛନ୍ତି ଯାହା ଡୋର ଟୁ ଡୋର ଆମେ ଯୋଉ ଦୁଆର ଟୁ ଦୁଆର ଗାଡ଼ି ବୁଲି ବୁଲି ଯାଇ କଲେକ୍ସନ କରିକି ଆଉଛି। ତା ଡେଲି ରୁଟିନ ଦଶଟା ରୁ ଚାରିଟା ଯେମ ତି ନର୍ମାଲ ସ୍କୁଲ ସେମିତି ଦଶଟାରୁ ଚାର ଟା ତାପରେ ପୁଣି ବସ ଲାଗିଯିବ ବସ ରେ ବସିବେ। ତାଙ୍କୁ ପୁଣି କେୟାରଫୁଲି ନେଇକି ଘରେ ଘରେ ଛାଡିକି ଆସିବାକୁ ପଡ଼େ।
ପହଞ୍ଚିଲା ବେଳକୁ ମାନେ ଚାରି ଟାରେ ଗାଡ଼ି ବାହାରିବ ପହଞ୍ଚିଲା ବେଳକୁ
ଛଅଟା ସାଢେ଼ ଛଅଟା ସାତଟା ଆଜ୍ଞା! ପୁରା ମୋର ଫାଷ୍ଟ ବାହାରୁ ହଁ ସ୍କୁଲ ରୁ ବାହାରିଲି ନାଲକୋ ସ୍କୋୟାର୍ ରେଲ୍ ବିହାର ଆଉ ରେଲ୍ ସଦନ୍ ତାପରେ ବିଡିଏ ବିଡିଏରୁୁ, ଶୈଳଶ୍ରୀ ବିହାର, ନୀଳାଦିି ବିହାର ତାପରେ ପଟିଆ। ତାପରେ ପଟିଆ ଟେସନ, ଗାଡ଼କଣ, ରଙ୍ଗମାଟିଆ ଭୋଟପଡ଼ା ଶ୍ରୀ ବିହାର ଆଉ ତାପରେ ବିଏସେଶ ନଗର, ଚକେସିଆଣୀ। ଆଉ ରସୁଲଗଡ଼ ଦେଇକି ସ୍କୁଲକୁୁ!
ଆଉ ଛୁଟି ମାନେ ଯେମିତି
ହଁ ସରକାରୀ ଛୁଟି ଯେମତି ସେମତି ଛୁଟି। ସରକାରୀ ନିୟମ ଅନୁସାରେ ଯାହା ଛୁଟି ସାଙ୍ଗସନ ଗଭର୍ଣମେଣ୍ଟ ର ସେମିତି ନର୍ମାଲି ଆମ ପିଲାଙ୍କ ପାଇଁ ବି ଛୁଟି। ଆଉ ଆମେ ଆମେ ତ ଚବିଶ ଘଣ୍ଟା ଆଲଟ ଆଉ କାରଣ ହଷ୍ଟେଲରେ ପିଲା ରହୁଛନ୍ତି ତାଙ୍କର ହଠାତ୍ ଦେହ ଖରାପ ହେଇଯାଉଛି ତାଙ୍କୁ ହସ୍ପିଟାଲ ନବାକୁ ପଡ଼େ ଆମକୁ। ତ ସେଇଥିପାଇଁ ଆମେ ଚବିସି ଘଣ୍ଟା ଆଲର୍ଟ ରହୁ।
ଆଚ୍ଛା।
ଏମିତି ସବୁ କାମ କରିବାକୁ ପଡ଼େ ବହୁତ ଖୁସି ଲାଗେ। କିନ୍ତୁ ଆମେ କାମ କରୁଛୁ ଏଠି ମତେ ବହୁତ ନିଜକୁ ମାନେ ଖୁସି ମନେ କରୁଛି। କି ମୁଁ ଏମିତି ପିଲାଙ୍କୁ ସାହାଯ୍ୟ କରିପାରୁଛି ଏମିତି ପିଲାଙ୍କ ଦ୍ଵାରା କାମ କରୁଛି। ଏମତି ପିଲାଙ୍କୁ ହସେଇ ଖେଳେଇ କାମ କରିପାରୁଛି ମଁତେ ଏଇଟା ବହୁତ ନିଜୁକୁ ବହୁତ ଖୁସି ଲାଗେ!
ସମସ୍ତଙ୍କର ସେଇ ସେବା କରିବା ଭାଗ
ଆଜ୍ଞା ଆ ତାପରେ ଏମିତି ମେଳା ହେଲା କି ଏବେ ରଥଯାତ୍ରାକୁ ଆମର ଏବେଠୁ ସାଂସନ୍ ହେଇଗଲେଣି! ପିଲା ସବୁ ଯିବେ ପୁରୀ ରଥଯାତ୍ରା ଦେଖିବା ପାଇଁ! ଏବେ ଆମର ସବୁ ଇ ରିକ୍ୟୁଏସନ୍ ହେଇଚି। କେତେଟା ଗାଡି ଯିବ ବୋଲି କେତେ ପିଲା ଯିବେ? ହଁ ଆଜ୍ଞା ପୁରୀ ଯାଇକି ଜଗନ୍ନାଥଙ୍କ ଦର୍ଶନ କରିକି ଆଣିବା। ସେଇଟା ବି ବହୁତ ଖୁସି ଲାଗେ ଏମିତି ଛୋଟ ଛୋଟ ମେଳା ପଡିଲେ ଭୁବନେଶ୍ଵରରେ କିଛି କିଛି ଜାଗାରେ ଯୋଉ ପିଲା ଚାଲି ବୁଲି ପାରୁଚନ୍ତି କିମ୍ବା ଅ ମାନେ ଯେମିତି ଟିକେ ଅଳ୍ପ ନର୍ମାଲ ଅଛନ୍ତି ସେ ପିଲାଙ୍କୁ ନେଇକି ଆମେ ଯାଉ ବୁଲେଇକି ଆଣୁ ଖୁଏଇକି ଆଣୁ କାଲି ନେଇକି ଯାଇଥିଲି ମତେ ତେ ବହୁତ ଖୁସି ଲାଗିଲା ଦି ଜଣ ତିନି ଜଣ ପିଲାଙ୍କୁ ନେଇକି ସାର୍ କହିଲେ ଟିକେ ବୁଲେଇ ଆଣ ବାହାରେ ମାନେ ଏଠି ରହିକି ପୁରା ରାଗି ଯାଉଚନ୍ତି ତ ତାଙ୍କୁ ନେଇକି ଯାଇଥିଲି ବାହାରେ ସାର୍ ଙ୍କୁ ପଚାରିକି ଚାଉମିିନ୍ ଖୁଆଇଲି ରୋଲ୍ ଖୁଆଇଲି ବହୁତ ଖୁସି ଲାଗିଲା। ବୁଲେଇକି ଆଣିଲି ମତେ ବହୁତ ଭଲ ଲାଗେ ଏମିତି।
ଭିଡ ଭିତରେ ତ ତାଙ୍କୁ ନେଇକି ଯିବା କଷ୍ଟ ନାଇଁ?
ନାଇଁ ତାଙ୍କୁ ତାଙ୍କ ପାଇଁ ସ୍ୱତନ୍ତ୍ର ରେସପନ୍ସିବିଲିଟି ଯେମିତିକ କି ଆମ ସ୍କୁଲ ପାଇଁ ପୋଲିସ୍ ଇଏ କରିକି ନେଇକି ଯିବା ଯିବାକୁ
ପୋଲିସ ପ୍ରୋଟେକ୍ସନରେ ଯାଆନ୍ତି?
ପ୍ରଟେକ୍ସନରେ ନେଇକି ଯିବାକୁ ପଡେ। ନହେଲେ ପିଲାଙ୍କୁ ସମ୍ଭାଳିବା କଷ୍ଟକର ହେଇଯାଏ ନା ଏମାନେ ସବୁ ମାନେ ବେଳେ ବେଳେ ପିଲାଙ୍କୁ ହାଇପର୍ ହେଇକି ତାଙ୍କୁ ଫିଟସ ମାରେ ଫିଟସ ମାରିଲା ଟାଇମ ରେ ଯଦି ଆମେ ଆମର ଡକ୍ଟର ନର୍ସ ଏମାନେ ସବୁ ଯଦି ନ ଯାଇଥିବେ ସାଙ୍ଗରେ ତାପରେ ଟି ଟିଚର୍ ନଥିବେ ଟ୍ରନ୍ ନଥିବେ ଡ୍ରାଇଭର ନଥିବେ ତାଙ୍କୁ ସମ୍ଭାଳିବା କଷ୍ଟକର ହେଇଯାଏ ସେଥିପାଇଁ ତାଙ୍କୁ ପୁରା ଆଲର୍ଟ ରେ ନେଇକି ଯିବାକୁ ପଡେ।
ସେମାନଙ୍କର ଯୋଉମାନେ ହେଷ୍ଟେଲରେ ରହୁଛନ୍ତି। ଯୋଉମାନେ
ଆଜ୍ଞା।
ପିଲାମାନଙ୍କୁ ଛାଡ଼ିଛନ୍ତି ହ ପାଠ ପଢେଇ ତାକୁ ତ ମାନେ ପ୍ୟାରେଣ୍ଟସ ଆସନ୍ତି
ନାଇଁ ସେମିତି ହଷ୍ଟେଲରେ ରଖିବେନି ଆପଣ ଆପଣ ପ୍ୟାରେଣ୍ଟସ୍ ଅଛ ନାଇଁ ସେମିତି ଆପଣ ପ୍ୟାରେଣ୍ଟସ୍ ଅଛନ୍ତି ଆପଣ ଆଣିକି ଆପଣଙ୍କ ପୁଅକୁ କିମ୍ବା ଝିଅକୁ ହେଷ୍ଟେଲରେ ଛାଡିବା ପାଇଁ ଚାହୁଁଛନ୍ତି ତ ସେଟା କଲେକ୍ଟରୁ ଅର୍ଡର ଆଣି ବାକୁ ପଡେ। ନହେଲେ ସେମିତି ରଖିବେନି ପୋଲିସ୍ ହଁ ସେଇମାନେ ହିଁ ରହି ପାରିବେ ଏବେ ଆମର ଭୁବନେଶ୍ୱରରେ ଆଉ ଗୋଟେ ଚେତନା ବୋଲି ଗୋଟେ ଏନ୍ ଜିଓ ହେଇଛି ସେଇଠି ବି ଆମର ଯେମତି ଇଣ୍ଟେଲିକ୍ଚୁଆଲ୍ ଡିସାବିଲିଟି ମେଣ୍ଟାଲ୍ ପିଲା ସେମାନେ ବି ସେଠି ରହୁଛ ନ୍ତି ଆମେ ଯାଉ ତାଙ୍କୁ ମିଟ୍ କରିବା ପାଇଁ ପିଲାଙ୍କୁ ମିଶେଇବା ପାଇଁ ଖେଳେଇବା ପାଇଁ ବହୁତ ଖୁସି ଲାଗେ କିନ୍ତୁ ସେ ସବୁ ଦେଖିବା ପାଇଁ ବହୁତ ଖୁସି ଲାଗେ ଆମ ପିଲା ସବୁ ଆୱାର୍ଡ ପାଉଛନ୍ତି ଆ ଯେମିତି ରାଜ୍ୟପାଳ ଆୱାର୍ଡ ମୁଖ୍ୟମନ୍ତ୍ରୀ ଆୱାର୍ଡ। ଏ ସବୁ ଆୱାର୍ଡ ବି ପାଉଛନ୍ତି ବହୁତ ଭଲ ଲାଗେ।
ମାନେ ଏଇ ଯୋଉ ଯୋଉ ମାନଙ୍କର ମାନେ ସରିଗଲା ମାନେ ଦସମ
ସେମାନେ ଅ ଅଲଗା ଜାଗାକୁ ପୁଣି ଅ କଲେକ୍ଟର ତାଙ୍କୁ ନେଇଯିବେ।
ମାନେ ଟେଣ୍ଡର୍ସ ସରିଲା ପରେ ସେମାନଙ୍କୁ ନେଇଜୀ
ନେଇଯିବେ ସେ ପୁଣି ଅଲଗା ଜାଗାରେ ପୁଣି ପାଠ ପଢିବେ। ପ୍ଲସ ଟୁ କି ପ୍ଲସ୍ ଥ୍ରୀ କି ଆଇଟି ଆଇ କି ଆଉ କଣ କଣ ଯଦି
ସରକାରଙ୍କୁ
ହଁ ସରକାରଙ୍କ ଦାୟିତ୍ୱ।
ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ବୋହୁତ ଭଲ ଅଛନ୍ତି ଖୁସି ଲାଗୁଚି ବି, ଆଉ ଆପଣ ମାନଙ୍କ ସେଥିରେ ବି କଥା ହେଇକି। ଆ ଫ୍ୟାମିଲିରେ ଭାଇ ଭାଉଜ ପୁତୁରା ଝିଆରୀ ସାନ ଭାଇ ବୋଉ। ଆଉ ତାଙ୍କର ଦିଟା କୁନି କୁନି ପୁଅ ଝିଅ ଅଛନ୍ତି, ସମସ୍ତ ଏତେ ଭଲ ଅଛୁ ଆମେ, ଏବେ ସକାଳେ ବି କଥା ହେଇଥିଲି ବୋହୁତ ଖୁସି ଲାଗୁଚି। ଯାହା ହୋଉ ଆପଣଙ୍କ ସେଥିରେ ବି କଥା ହେଇକି ମତେ ବୋହୁତ ଖୁସି ଲାଗିଲା। ଭଗବାନ ସବୁବେଳେ ଏମିତି ଆପଣ ଚଲାପଥ ଭାବରେ ପୁଷ୍ପବୃଷ୍ଟି କରିଥାନ୍ତୁ ସବୁବେଳେ ଖୁସିରେ ରୁହନ୍ତୁ। ଆଉ ପରିବାର ବି ସମସ୍ତେ ଖୁସିରେ ରୁହନ୍ତୁ।
ଧନ୍ୟବାଦ, ହଁ। ଆପଣ ବି ଭଲରେ ରୁହନ୍ତୁ, ସମସ୍ତଙ୍କୁ ଭଲରେ ରଖନ୍ତୁ।
ଆଜ୍ଞା ଆଜ୍ଞା। ଜୟ ଜଗନ୍ନାଥ ରଖୁଚି ଆଜ୍ଞା।
ଆ